ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ ଆଜ୍ଞା
ଆପଣଙ୍କର କଣ ଇନକମିଂ କଲ ଦେଖଉଛି ସି ବି ହେଇପାରୁନି
ଓ ରିସିଭ ହେଇଛି ତ
ଏବେ କିନ୍ତୁ ସ୍କିର୍ନରେ ମୋତେ ଇନକମିଙ୍ଗ କଲ ଦେଖଉଚି ମୁଁ ଟିକେ ଫୋନ ଟା ଦରେଇ ରଖ ତ ମୁଁ କହୁଛି କଣ ଇନ ଦେଖାଉଛି ଉପରେଣ କ ଚାଲିଛି ତ
ହଁ ମ୍ୟାଡାମ ଘରେ ସମସ୍ତେ ଭଲ ଅଛନ୍ତି ନା ମ୍ୟାଡାମ ଘରେ ସମସ୍ତେ ଭଲ ଅଛନ୍ତି ନା ହଁ ହ ହ ନିଶ୍ଚୟ ନିଶ୍ଚୟ ଘରେ କିଏ କିଏ ଅଛନ୍ତି ହଁ ମ୍ୟାଡ଼ାାମ ଘରେ କିଏ କିଏ ଅଛନ୍ତି
ଆଜ୍ଞା ଆଜ୍ଞା
ଟିକି ପୁଅଟେ ବି ଅଛି
ଆଜ୍ଞା ଆଜ୍ଞ ଆଉ ଦିଦି ଏବେ ଆପଣଙ୍କର କଣ ଚାଲିଛି ଆକ୍ଚୁଆଲି।
ମୋର ପ୍ଲଥ୍ରୀ ଫାଇନାଲ ଇୟର କଣ୍ଟିନ୍ୟୁ ଚାଲିଛି ବର୍ତ୍ତମାନ। ଓଡ଼ିଆରେ।
ବହୁତ ବଢିଆ ବହୁତ ବଢିଆ ଆଗକୁ କଣ ଆସ ଆସ ରଖି ଛନ୍ତି ସେ ଦିଗରେ ଯେହେତୁ ଓଡ଼ିଆ ସାମନାରେ କରୁଛନ୍ତି ଗ୍ରାଜ୍ୟସନ ଆଗକୁ ଆସା କଣ ରଖଛି ଚମ୍ପ
ଯେହେତୁ ମୁଁ ଗୋଟେ ନିଜ ମାତୃଭାଷା ଓଡିଆ ସେଇ ଓଡିଆ ସବଜେକ୍ଟ ହିଁ ମୁଁ ନେଇଛି ଓଡିଆର୍ସରେ ପାଠ ପଢିଛି ତେଣୁ ପ୍ରଥମ କର୍ତ୍ତବ୍ୟ ମୋର ଭବିଷ୍ୟତରେ ରହିବ ଯେ ମୁଁ କେମିତି ଆଗାମୀ ଯୁବପିଢି। ଯୋଉ ନୂଆ ଯୁବପିଢି ଏବେ ଆସୁଛନ୍ତି ତାଙ୍କ ପାଖରେ ମୁଁ ଅଧିକରୁୁ ଅଧିକ କେମିତି ମୁଁ ଓଡିଆ ଭାଷାକୁ ପହଞ୍ଚେଇ ପାରିବି କାରଣ ଆପଣ ବହୁତ ବଢିଆ ଭାବେ ଜାଣିଥିବେ ଏବେକାର ଯୁବପିଢି ଯେତେବେଳେ ନିଜେ ଗୋଟେ ଅଧିକ କିଛି ଗୋଟେ ଶିକ। ଶିକ୍ଷା ଗ୍ରହଣ କରୁଛନ୍ତି ହାଇଲି କ୍ଵାଲିଫାଇଡ ହେଇ ଅଛନ୍ତି ସେମାନେ ନିଜର ଯେକୌଣସି ପ୍ରକାର ମାତୃଭାଷା ସେମାନଙ୍କର ରହିଛି ସେମାନେ ସେଟାକୁ ଛାଡି ଇଂଲିଶକୁ ବେଶୀ ଟିକେ ଗୁରୁତ୍ୱ ଦଉଛନ୍ତି ତେଣୁ ମୁଁ ଚାହିଁବି ଯେ ସେମାନେ ତାଙ୍କର ଯେତେବେଳେ। କୌଣସି ପ୍ରକାର ପ୍ରତିଷ୍ଠିତ ଜାଗାକୁ ଯାଆନ୍ତୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାଙ୍ଗେ ମିଶନ୍ତୁ ସେତେବେଳେ ସେ ତାଙ୍କର ନିଜ ମାତୃଭାଷା ମାଧ୍ୟମରେ ହିଁ ନିଜକୁ ପରିଚିତ କରାନ୍ତୁ ତାଙ୍କ ମାତୃଭାଷା ହିଁ ତାଙ୍କୁ ପରିଚିତ କରାାଉଛି ସେ ଗୋଟେ ଓଡିଆ ତାଙ୍କ ଭାଷା ଓଡିଆ ବୋଲି ତେଣୁ ମୁଁ ଏସବୁ ଜିନିଷ। ପ୍ରଥମେ କରିବି ଯୁବପିଢିଙ୍କ ଭିତରେ ଅ ତାପରେ ମୁଁ ନିଜ କଥା ନିଜ କ୍ୟାରିୟର କଥା ଭାବିଲେ ମୁଁ ଅ ଯଦି ବା ଚାହିଁବି ଭାବୁଛି ମୁଁ ବି ଏ ଡି କରିକି ଟିଚରସିପ କରିବି କାରଣ ଗୋଟେ ଟିଚର ହିଁ ବହୁତ ଭଲ ଭାବେ ବୋଧେ ସମାଜକୁ ବୁଝ ବୁଝେଇକି ସମାଜକୁ ବୁଝି ପାରିବ ତେଣୁ ମୁଁ ସେଇ ଦିଗରେ ଟିଚର ହେବା ପାଇଁ ଚେଷ୍ଟା କରିବି।
ବହୁତ ବହୁତ ଧନ୍ୟବାଦ ଦିଟା କଥା ମୁଁ। କହିବି ଗୋଟିଏ ହେଲା ଓଡିଆ ବୋଧେ ଗୋଟିଏ ଜାତି ଯିଏକ ବିଭିନ୍ନ ଭାଷା କହିବା ପାଇଁ ଚେଷ୍ଟା କରେ କିନ୍ତୁ ଦେଖିବେ ଜଣେ ପ୍ରବାସୀ ଲୋକ ଅନ୍ୟ ରାଜ୍ୟରୁ ଆସିଲେ ସେ ତାଙ୍କ ମାତୃଭାଷାକୁ। କେବେ ଛାଡନ୍ତି ନାାଇଁ ହଁ କି ନହିଁ କୁହନ୍ତୁ। ସିଏ ଆମ ଭାଷା ଶିଖିଗଲା ପରେ ବି। କହିବାକୁ କେବେ ଚେଷ୍ଟା ବି କରନ୍ତି ନାହିଁ।
ନିହାତି ନିହାତି
ନିହାତି ଆଉ ଗୋଟେ ବଢିଆ କଥା କହେ ଯେ ଆପଣ ଶିକ୍ଷକ ହେବେ ବହୁତ ବଢିଆ। ଆଛା ଦିଦି ଗୋଟିଏ କଥା କୁହନ୍ତୁ। ଆପଣଙ୍କ ପାଖରେ ଏମିତି କେଉଁ ଗୋଟିଏ ଭଲ ଗୁଣ ଅଛି ଯୋଉଟା କିି ଶିକ୍ଷକ ହେଲେ ସମାଜରେ ପ୍ରତିଫଳିତ ହବ ବୋଲି ଆପଣ ଭାବୁଛନ୍ତି।
କାରଣ ମୁଁ ଅ ଯେତିକି ନିଜକୁ ବୁଝେ ତାଠୁ ବହୁତ ଅ ମାନେ ସରି ମୁଁ ଯେତିକି ଅନ୍ୟକୁ ବୁଝେ ତାଠୁ ବେଶି ଅଧିକ ମୁଁ ନିଜକୁ ବୁଝେ ତେଣୁ ଯେତେବେଳେ ପ୍ରଥମେ ମୁଁ ମ ନିଜକୁ ବୁଝିବି ତ ମୁଁ ଅନ୍ୟକୁ ବୁଝେଇ ପାରିବି ନା।
ଭେରି ଗୁଡ଼୍ ବଢ଼ିଆ କଥା।
ତେଣୁ ମୁଁ ସେଥିପାଇଁ ଚାହେଁ ଯେ ଗୋଟେ ଶିକ୍ଷକ ଏମିତି ହବା ଆବଶ୍ୟକ ଯେମିତି ସେ ନିଜକୁ ବୁଝିବା ସହ ତା ଛାତ୍ରଛାତ୍ରୀ ମାନଙ୍କୁ ବୁଝି ପାରୁଥିବ ତାପରେ ଯେହେତୁ ମୁଁ ବହୁତ ଗୁଡେ ପିଲାମାନଙ୍କୁ ପାଠ ବି ବର୍ତ୍ତମାନ ପଢଉଛି ତେଣୁ ମୁଁ ଜାୁଣୁଛି ବି ପିଲାମାନଙ୍କର କୋଉ ଜିନି ଷ ଟା ତାଙ୍କର ଅଭାବ ରହୁଛି ତାପରେ ଏବେ ଫୋନ ଯୋଗୁ ଶିକ୍ଷକ ଆଉ ପାଠକ ମାନଙ୍କ ଭିତରେ ଯୋଉ ସମ୍ପର୍କ ଟା ଥିଲା ଯୋଉ ଆ ଇମୋସନ ଟା ଥିଲା ସେଟା ଏବେ କମି ଯାଉଛି ତେଣୁ ମୁଁ ଚାହେଁ ଆଜି ଟିଚର ଗୋଟେ ଶିକ୍ଷକ ହେଲେ ମୁଁ ପୁଣି ସେସ ସବୁ ଫେରାଇ ଆଣି ପାରିବି ହୁଏତ ଶ -ବ -ଶହେ ଭାଗ ରିକଭର ନ କଲେ ବି ଦଶ ଭାଗ ତ ରିକଭର କରିପାରିବି ସେ ସବୁ ଜିନିଷ ଗୁଡାକ ଗୋଟେ ଶିକ୍ଷକ ଆଉ ଶିକ୍ଷାର୍ଥୀ ବି ଭିତରେ ଯୋଉ ଜିନିଷଟା ରହିବା ଦରକାର ଯୋଉ ପ୍ରକାରର ଭଲ ପାଇବା ଯୋଉ ପ୍ରକାରର ସମ୍ମାନ ଯୋଉ ପ୍ରକାରର ନୀତି ଆଦର୍ଶରେ। ସେମାନେ ବଢିବା ଦରକାର ସେ ସବୁ ରହିବା ନିହାତି ଜରୁରୀ ଆକଚୁଆଲି ତା ଏସବୁ ରହୁନି ବୋଲି ହିଁ ପିଲାମାନେ ସବୁ ଏବେ କୋଶ୍ଚିନ ପେପର ଲିକ୍ ହଉଛି ପିଲାମାନେ କପି କରିବାକୁ ବେଶୀ ଟିକେ ଆଗ୍ରହୀ ହଉଛନ୍ତି।
ବହୁତ ସୁନ୍ଦର କଥା ବହୁତ ସୁନ୍ଦର କଥା ଆଚ୍ଛା ଦିଦି ଜୀବନରେ ଆପଣ କାହାକୁ ଆଦର୍ଶ ବୋଲି ଭାବ
ଜୀବନରେ ମୁଁ ମୋର ପ୍ରତ୍ୟେକ ଟି ଅନୁଭୂତି ହିଁ ମୋର ଆଦର୍ଶ ବୋଲି ଭାବିଛି ମୋର ଯାହା ଖରାପ ଅନୁଭୂତି ହଉ କି ମୋର ଯାହା ଭଲ ଅନୁଭୂତି ହଉ ସେ ଅନୁଭୂତି ହିଁ ମୋର ଆଦର୍ଶ।
ବହୁତ ବଢିଆ କଥା ଟିକେ କହିଲେ ଠିକ ଅଛି ଅନେକ ଅନୁଭୂତିକୁ ଯେହେତୁ ଆପଣ ଆଦର୍ଶ ବୋଲି ଭାବୁଛନ୍ତି ଏମିତି ଗୋଟେ ଅନୁଭୂତି କୁହନ୍ତୁ ଦିଦି ଯୋଉଟାକୁ ଆପଣ ଚାହିଁଲେ ବି ଭୁଲି ପାରୁନାହାନ୍ତି।
ଦେଖନ୍ତୁ ମୋର ତ ସେମିତି କିଛି ଏତେ ବଡ ଅନୁଭୂତି ନାହିଁ କି ଯୋଉଟାକୁ ମୁଁ ଭୁଲି ପାରିବିନି ତେଣୁ ମୁଁ ମୁଁ ବିଶ୍ଵାସ କରେ ଯେ ବିତି ଯାଇଥିବା ପ୍ରତ୍ୟେକଟି ଜିନିଷ ଆମ ପାଇଁ ଅଦରକାରୀ ନୁହେଁ କି ବିତି ଯାଇଥିବା ପ୍ରତ୍ୟେକଟି ଜିନିଷ ଆମ ପାଇଁ ଦରକାରୀ ନୁହେଁ ତେଣୁ। ପ୍ରତ୍ୟେକଟି ଜିନିଷ ତ ଆମର ମନେ ରଖିବା ଉଚିତ ନୁହେଁ ଅ ତଥାପି ମୁଁ ଏମତି କହିବି ଯେ ବିଶ୍ଵାସ ସବୁଠି କ୍ଷେତ୍ରରେ ବିଶ୍ୱାସ ହଉଛି ଗୋଟେ ଏମିତି ଜିନିଷ ଯେ ଅ ବିଶ୍ୱାସ ଆଉ ସମ୍ମାନ ଯଦି ଗୋଟେ ଥର ଚାଲିଗଲା ନା ସେଟା ଆଉ ଫେରିକି କେବେ ଆସିବନି। ତେଣୁ ମୁଁ ଏମିତି ଗୋଟେ କିଛି ଗୋଟେ। ଙ୍ଗରେ ଏମିତି ଗୋଟେ ଚାଫଳରେ ମୋର କାହାକୁ ଯେ ଯେ କୌଣସି ଯେକୌଣସି ବ୍ୟକ୍ତି ଯେକୌଣସି ପରିସ୍ଥିତିରେ ଥାଉ ନା କାହିଁକି ତାକୁ ବିଶ୍ଵାସ କରିବାଟା ଭଲ ନୁହଁ ସାଙ୍ଗ୍ ସାଙ୍ଗ୍। ଗୋଟେ ତାର ମୁହଁ ଅ ଅ ଆଉ ମାନେ ଗୋଟେ ଗୋଟେ ବ୍ୟକ୍ତିର ଉପର ଦେଖି ତାକୁ ବିଶ୍ଵାସ ଯିବାଟା ଭଲ ନୁହଁ ତାକୁ ଆମେ ଦେଖିବା ବର୍ଷ ଦି ବର୍ଷ ପାଞ୍ଚ ବର୍ଷ ରହିଲା ପରେ ବି ଆମେ ଗୋଟେ ବ୍ୟକ୍ତି କି ଭଲସେ ଚିହ୍ନି ପାରୁନେ ସେ ବ୍ୟକ୍ତିଟାଚୁ କଥା ମନ ଭିତରେୁ କଣ ରହିଛି ତେଣୁ ଆବଶ୍ୟକତା ଠାରୁ କାହା ସହ ଅଧିକ ମିଶ କିବା କାହା ସହ ଅଧିକ ଯୋଡି ହେବା ଆ ବାସ୍ତବରେ ଭଲ ନୁହେଁ
ବଢିଆ କଥା କହିଲେ ଆଛା ଏମିତି ଗୋଟେ କଥା କୁହନ୍ତୁ ଯୋଉଟା କି ଆପଣଙ୍କର ସାଙ୍ଗମାନେ ଆପଣଙ୍କୁ କୁହନ୍ତି ଆଉ ସେଇଟା ଶୁଣିଲେ ଆପଣଙ୍କୁ ବହୁତ ଖୁସି ଲାଗେ ଆପଣଙ୍କର କୋଉ ଜିନିଷଟାକୁ ସାଙ୍ଗମାନେ ସବୁବେଳେ କୁହନ୍ତି ନାଇଁ ଏଇଟା ତୋର ଭଲ କ୍ଵାଲିଟି ଗୋଟେ।
ଦେଖନ୍ତୁ ବାସ୍ତବରେ ମୋର ନିଶ୍ଚୟ ନିଶ୍ଚୟ ଦେଖନ୍ତୁ ବାସ୍ତବ ରେ ମୋର କେବଳ ଚିତ୍ର କର ଚିତ୍ର କରିବା ଗୁଣ ଟାକୁ ଛାଡିକି ବାକି ମୁଁ ସବୁଥିରେ ମାନେ ମୋର ଅଛି ସବୁ ଜିନିଷ କରିବାରେ ଡ୍ୟାନ୍ସ ହଉ ଆକ୍ଟିଙ୍ଗ ହଉ ସିଙ୍ଗିଙ୍ଗ୍ ହଉ ପାଠ ପଢିବା କ୍ଷେତ୍ରରେ ହଉ ମୁଁଉ ବାକି ସବୁଥିରେ କେବଳ ଚିତ୍ରଟାକୁ ଛାଡିକି ମୁଁ ବାକି ସବୁଥିରେ ପ୍ର- ପ୍ରାଇଜ ଆଣିପାରେ ଯେତେବେଳେ ମୁଁ ସବୁ ଜିନିଷରେ ଫାଷ୍ଟ କିମ୍ବା ସେକେଣ୍ଡ ପ୍ରାଇଜ ଆଣିକି କଲେଜରୁ ଚାମ୍ପିୟନ ପ୍ରାଇଜ ଆଣେ ତେଣୁ ମୋ ସାଙ୍ଗ ମାନେ କହନ୍ତି ଯେ ଅ ତୋ ଭଳିଆ ଜଣେ ଅଛି ଯିଏ କି ସବୁଥରେ ପାରଦର୍ଶିତା ଲାଭ କରିପାରୁଛି ସବୁଥିରେ ପାରଙ୍ଗମ ଆଉ ତୁ ଯୋଉ ଏମିତି ଗୋଟେ କଳା ନେଇକି ଆସୁଛୁ ତୋ ଦ୍ୱାରା ସବୁ ହଉଛି ତେଣୁ ମତେ ସେ ଜିନିଷ ଗୁଡ଼ା ବହୁତ ଖୁସି ଲାଗେ ମୁଁ ଫିଲ୍ କରେ ଯେ ଯା ହଉ ମୁଁ ବାବାଙ୍କର ଯେହେତୁ ଏ ସବୁ ଗୁଣ ଅଛି ସିଏ ବି ଟିକେ ଅ ଡ୍ୟାନ୍ସ ଫ୍ୟାନ୍ସ ମାନେ ନାଚ ଫାଚ ଆଗରୁ କରୁଥିଲେ ଯେମିତି ଆମର ତ ଅଛି ଦଣ୍ଡ ନାଚ ଯୋଉ ଲୋକ ସଂସ୍କୃତି ଲୋକ କଳା ଆମର ସବୁ ଲୁଚି ଯାଉଛି ଆଗରୁ ମୋ ବାବା ସବୁ ସେ ସବୁ ଜିନିଷ ଉପରେ ବେଶୀ ଟିକେ ଫୋକସ୍ କରୁଥିଲେ ଲୋକ ସଂସ୍କୃତି ଲୋକ କଳା ଆ ଭଜନ କୀର୍ତ୍ତି କୀର୍ତନ ଏସବୁ ଜିନିଷ ଉପରେ ସେ ବି ଗୀତ ବୋଲନ୍ତି ବହୁତ ତେଣୁ ତାଙ୍କ ଅ ଜିନ୍ ଅନୁଯାୟୀ ତାଙ୍କ ସଂସ୍କୃତି ତାଙ୍କ ସଂସ୍କାର ଅନୁଯାୟୀ ମୁଁ ବି ସେଇ ତାଙ୍କ ସଂସ୍କାରରେ ମାର୍ଜିତ ହେଇକି ମୁଁ ବି ସେ ଗୀତ ବୋଲେ ନାଚ କରେ ତେଣୁ ସେମାନେ ମତେ ସେଇ ସବୁ ଦିଗରେ ଉତ୍ସାହିତ କରନ୍ତି ବେଶୀ ତାପରେ ପାଠ ପଢା ଜାଣିଥିବେ ଆପଣ ବହୁତ ପ୍ରକାର କମ୍ପିଟିସନ ଚାଲିଛି ତେଣୁ ମୁଁ ଯେତେବେଳେ କମ୍ପିଟିସନ କରିକି ସବୁଥିରେ ମାର୍କ ଗେନ କରେ ଭଲ ମାର୍କ ରଖେ ସେମାନେ ମତେ ସେତେବେଳେ ବି ଉତ୍ସାହିତ କରନ୍ତି ଯାହା ହଉୁ ପାଠ ବି ବଢିଆ ପଢୁଚୁ ଏମିତି ସବୁ ଦିଗରେ ଅଛି। ଅଛି
ବଢିଆ ମତେ ବି ଗର୍ବ ଅନୁଭବ କ ହେଲା ଯେ ଯା ହଉ ମୁଁ ଜଣେ ଆଜି ଏମିତି ମଣିଷ ସହିତ କଥା ହେଲି ଯିଏକ ଏତେ ସୁନ୍ଦର ଓଡିଆ ଭାଷାରେ ଏତେ ସୁନ୍ଦର ଉପସ୍ଥାପନା କରୁଛନ୍ତି ଆଉ ମତେ ଲାଗୁନି ଆପଣଙ୍କ ସହିତ କଥା ହେଲା ବେଳେ ଆପଣ ଏବେ ପ୍ଲସ୍ ଥ୍ରି କନଟିନିୟୁ କ ଓ ହୋତି ଉଚ୍ଚ ଶିକ୍ଷିତା ଭଳିଆ ଆପଣ ସଂସ୍କାରୀ ଆପଣଙ୍କର କଥା ବି ବହୁତ ସୁନ୍ଦର ପରିମାର୍ଜିତ ଆଉ ଏତେ ଗୁଣର ଅଧିକାରୀ ଆପଣ ମୁଁ ତ ନିଶ୍ଚୟ ଆଶା କରିକି ସମାଜରେ ଆପଣ ଆହୁରି ଆଗକୁ ଯାଆନ୍ତୁ ଆଉ ଆପଣଙ୍କର ଆଦର୍ଶତାକୁ ସମାଜ ଗ୍ରହଣ କରୁ ଆଚ୍ଛା କେବେ ଫିଲ୍ ହୁଏନି କେବେ ଫିଲ୍ ହୁଏନାଇଁ ଯେ ମୁଁ ଗୋଟେ ଝିଅ ପିଲା ସମାଜରେ କିଛି ମାତ୍ରାରେ ମତେ ଅବହେଳା ହେଉଛି। କି ଆଗାମୀ ଦିନରେ ହବ
ଦେଖନ୍ତୁ ଆପଣଙ୍କ ପୂର୍ବରୁ ମୁଁ ଏବେ ଦି ଜଣଙ୍କ ସହ ନାରୀ ସମାଜରେ ନାରୀର ଅବସ୍ଥିତି ସମାଜରେ ନାରୀର କଣ ଆବଶ୍ୟକତା ରହିଛି ସେ ସବୁ ବିଷୟରେ ମୁଁ ଅ ବର୍ତ୍ତମାନ ଆଲୋଚନା କରିସାରିଛି ତେଣୁ ଆପଣ ଯେହେତୁ କଉଣି ପଚାରିଲେ ମୁଁ ଆପଣଙ୍କୁ କହୁଛି। ଆପଣ କହିଲେ ଯେ ମତେ କେବେ ଅନୁଭବ ହେଇଛି ନା ନାଇଁ ଯେ ମୁଁ ଗୋଟେ ନାରୀ ମୋ ସମାଜରେ ଅବହେଳିତ ହଉଛି ବୋଲି ଆ ସେଟାକୁ ମୁଁ କହୁଛି ଯେ ଆପଣଙ୍କୁ ଆମେ ପରିବର୍ତ୍ତନ କେମିତି କରିବା ଆପଣ ପ୍ରଥମେ ପରିବର୍ତ୍ତନ କେମିତି କରିବା କୁହନ୍ତୁ। ତାପରେ ମୁଁ କହିବି ମତେ ସବୁ ଅନୁଭବ ହୁଏ ନା ନାଇଁ
ନାଇଁ ଦେଖନ୍ତୁ ପରିବର୍ତ୍ତନ କରିବା କହିଲେ ମାନେ ସ୍ୱଜାତୀୟ ପରମ ଶତ୍ରୁ କୁହାଯାଏ ନାରୀ ହିଁ ନାରୀର ଶତ୍ରୁ ବୁଝିଲେ ନ ନାଇଁ ଆପଣ ପାରିବାରିକ ହିଂସା କୁହନ୍ତୁ ତୁ ସେଠି ଶାଶୁ ବହୁ ଯ ପାରିବାରିକ ହିଂସା ହଛି ଆପଣଟି ପାର୍ଲ କୁହନ୍ତୁ। ସେ ନାରୀ ବ ବ୍ୟୁଟି ପାର୍ଲର ଖୋଲିଥିଲା ଯୋଉଠି ନାରୀ ମାନଙ୍କୁ ଶୋଷଣ କରାଗଲା ବୁଝିଲେ ନା ପ୍ରଥମ କଥା ହେଲା ନାରୀଟିଏ ଯୋଉ ଦିନ ବୁଝିଯିବ ଯେ ନାରୀ ମୋର ଶତ୍ରୁ ନୁହେଁ ତାକୁ ସମାଜରେ ସୁରକ୍ଷା ଦରକାର ମୋ ଗର୍ଭରୁ ଯୋଉ କନ୍ୟା ରତ୍ନଟିଏ ଜନ୍ମ ହେବାକୁ ଯାଉଛି। ମୁଁ ତାର ଭୂଣ ହତ୍ୟା କରିବି ନାହିଁ ମୋ ଘରେ ଯୋଉ ବୋୂଟି ଆସି ସେ ଝିଅ ଭଳି ମୁଁ ତାର ସୁରକ୍ଷା ଦେବି ତାହେଲେ ସମାଜରେ ଠିକ ଠାକ୍ ଚାଲିବ
ଦେଖନ୍ତୁ ସେଟା ଆମେ ଯୋଉ କହୁଛେ ପ୍ରଥମେ ଭ୍ରୂଣ ହତ୍ୟା କଥା ହଉ କେବଳ ଯେ ଭ୍ରୂଣ ହତ୍ୟାରେ ଅନେକ ନାରୀଙ୍କ ଜୀବନ ଯାଉଛି ସେଟା ଭୁଲ ଭ୍ରୁଣ ହତ୍ୟା ଆଗରୁ ବହୁତ ହଉଥିଲା ଏବେ ପ୍ରାୟତଃମି କମିନି କିନ୍ତୁ ପ୍ରାୟତଃ କମିଗଲାଣି ଋଣ ହତ୍ୟା କଥା କହିବି ବାଲ୍ୟ ବିବାହ କରିଗଲେ ସେମାନେ ଜୌନ ନିର୍ଯାତନା ପାଇକି ହଉ ସେମାନେ ମରିଯାଉଛନ୍ତି ତୃତୀୟରେ ମୁଁ କହିବି ଝିଅ ମାନଙ୍କୁ ଅ ମାନସିକ ହାରାସମେଣ୍ଟ ମାନେ ମେଣ୍ଟାଲି ହାରାସ କରାଯାଉଛି ସେମାନଙ୍କୁ ଯେ ସେମାନେ ଝିଅ ସେମାନେ ସମାଜରେ କିଛି କରିପାରିବେନି ଏ ସବୁ ପାଇଁ କେବଳ ଗୋଟେ ପୁରୁଷ ଦାୟୀ ନୁହେଁ କି ଏ ସବୁ ପାଇଁ କେବଳ ଗୋଟେ ନାରୀ ଦାୟୀ ନୁହେଁ ଏ ସବୁ ପାଇଁ ତା ସେ ଯୋଉ ଲୋକଟା ଯୋଉ ଝିଅଟା ମରିଛି ତାର ପରିବେଶ ଦାୟୀ ମୁଁ ଯଦି କହିବି ଏ ସବୁ ପରିବର୍ତ୍ତନ ଆମେ କେମିତି କରିବା ଯଦି ଆମେ ନିଜେ ପରିବର୍ତ୍ତନ ହବା ହୁଏ। ତ ଆମେ ଅନ୍ୟକୁ ପରିବର୍ତ୍ତନ କରାଇ ପାରିବା ପ୍ରଥମେ ପରିବର୍ତ୍ତନ ହବାର ମାନସିକତା ରଖିବା ଦରକାର ପରିବର୍ତ୍ତନ କରିବାର ମାନସିକତା ନୁହଁ ଯେତେବେଳେ ଆମେ ପରିବର୍ତ୍ତନ ହବାର ମାନସିକତା ରଖିବା ଦୁନିଆ ଆପେ ଆପେ ପରିବର୍ତ୍ତନ ହେଇଯିବ
ବହୁତ ସୁନ୍ଦର ଲ ହଁ ନିଶ୍ଚିତ ଭାବ ଏଇଟା ଗୋଟେ ବଢିଆ ମେ ବାର୍ତ୍ତା ଗୋଟେ ବହୁତ ସୁନ୍ଦର ଯେ ଆମେ କାହାକୁ ପରିବର୍ତ୍ତନ କରିବା କାହିଁକି ଆଗେ ନିଜେ ପରିବର୍ତ୍ତନ ହେଇଛି ଅନ୍ୟ ଅନ୍ୟର ଉଦାହରଣ ହେଇକି ଯିବା
ନିହାତି ଆଜ୍ଞା ସାର୍ ଟାଇମ ହେଇଗଲାଣି ସାର୍
ବହୁତ ଧନ୍ୟବାଦ
ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ନମସ୍କାର
ହ୍ୟାଲୋ
ହ୍ୟାଲୋ
ହଁ ହଁ ମାନେ ଆପେ ଆପେ କଟିଯିବ କି?
ଆପଣ ରେଡ କଲର ଟାକୁ ଦାବି ଦିଅନ୍ତୁ ସେଟା କଟିଯିବ